ହଁ କଣ କରୁଛନ୍ତି?
ଏବେ ଖାଇବା ସାରିକି ବସିଛୁ ଆଉ ।
ଓ ହୋ ଖାଇ ସାରିଲଣି ଏତେ ଜଲଦି ।
ହଁ ଖାଇ ସାରିଲୁଣି ଇଆଡ଼େ ବହୁତ ବର୍ଷା ପ୍ରବଳ ହେଇଛି ତାପରେ ଲାଇନ ବି ନାହିଁ । ସେଥିଲାଗି ଖାଇ ଦେଲୁ ଆଉ ।
ଓ ହୋ ଆଜି କଣ ଖାଇଲେ ନା ଖାଇଁନୁ ।
ଆଛା ଆଜି ଚିକେନ ହେଇଥିଲା, ଡାଲି । ଭାତ ଆଉ ।
ଓ ହୋ ।
ହଁ ହଁ ।
ଆଉ ଆପଣଙ୍କର ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଆ ବର୍ଷା ଛାଡିଲାଣି ନା ବର୍ଷା ସେପଟେ ହଉଛି ।
ନାଇଁ ବର୍ଷା ଏବେ ଛାଡିଗଲା ଲାଇନ ବି ନାହିଁ । ବହୁତ ଜୋର ରେ ଘଡଘଡି ହେଇଥିଲା ହଁ ନେଟୱର୍କ ବହୁତ । ପ୍ରୋବ୍ଲେମ ରହୁଛି । ହଁ ।
ଆଉ ବର୍ଷା ଋତୁ ଯେତେ ବେଳେ ବର୍ଷା ପକଉ ଥାଏ ସେତେ ବେଳେ ତମେ କଣ କର ସବୁ ।
ବର୍ଷା ପକେଇଲା ବେଳେ ସେତେବେଳେ କଣ କରାହବ କିଛି ତ କାମ କରିବୁ ହୁନି ବର୍ଷା ବେଳେ ଆଉ କଣ କରିବୁ ବସିଥାଉ? ପରେ ସମସ୍ତେ ବସିକି କଥାବାର୍ତ୍ତା ହେଇଥାଉ ନହେଲେ କିଛି ଗୋଟେ ଖାଦ୍ୟ ଦି ମାନେ ଥାଏ ଗୋଟେ ବାଦାମ ହେଲା, ଆଉ ଗୋଟେ ଝାଲମୁଡି ହେଲା, ଆ ବନେଇକି ଝାଲ ମୁୁଡି ବନେଇକି ଘରେ ସମସ୍ତେ ଆମେ ମିଶିକି ଖାଇଥାଉ ଗପସପ ହୋଇଥାଉ। ବର୍ଷା ଟାଇମ ରେ ଏ ସବୁ କରିଥା ହଉ ଆଉ।
ହଁ ହୁଁ।
ହଁ।
ଗୋଟେ ଧାନ ଚାଷ କରାଯା ନା ଗୋଟେ
ହଁ। ଏପଟେ ତ ଆମର ଅଲରେଡି ତଳି ହେଇଗଲାଣି, ତାପରେ ଧାନ ଚାଷ କରିବା ପାଇଁ ବି ତଳି ବଡ ବଡ ହେଇଗଲାଣି ତାପରେ ରୁଆ ବି! ରୁଆରୁଅ ଏପଟେ ହେଲାଣି। ଚାଲିଚ ବର୍ଷା ଋତୁରେ ତ ଧାନ ହୁଏ ନା!
ହୁଁ।
ହୁଁ।
ଆଉ ସେପଟେ ଆପଣଙ୍କର କେମିତି କଣ ରହିଛି? ବର୍ଷା ଋତୁରେ ଫସଲ ଉପରେ କିଛି କୁହନନ୍ତୁ ଆଉ ଖାଦ୍ୟ କଣ କେମିତି ସବୁ ରହିଛି?
ଆ
ହ୍ୟାଲୋ!
ହଁ।
ହଁ ଏଇ ବର୍ଷା ହଉଛି। ହଁ ଏପଟେ ତ ବର୍ଷା ହଉନି ସେ ବି ବେଶୀ ଯେତିକି ବି ବର୍ଷା ହଉଛି ପଟେ ଏପର୍ଯ୍ୟନ୍ତ ବି ଧାନ ଚାଷ କରାନ୍ତି ବିଲକୁ ଯୋଉ ହଳ କରନ୍ତି। ସେ ସବୁ କିଛି ବି ହେଇନି ଟିକେ ଲେଟ ଟିକେ ବିଳମ୍ବରେ ବୋଧେ କରିବେ ଆଉ।
ହଁ। ଆମର ଏପଟେ ଯୋଉ ତଳି ପଡେ ତଳି ପକେଇ ସାରିଲା ପରେ ଯୋଉ ଧାନ ରୁଆ ହୁଏ ବିଲ ଅଲରେଡି ଚାଷ ହେଇସାରିଲାଣି। ତାପରେ ଆପଣଙ୍କ ଗୋଟେ ଗୋଟେ ହଳ ରେ କରୁଛନ୍ତି ନା ଯୋଉ ଗାଡି ସେଇଠୁ ଟ୍ରାକ୍ଟର କାଟଛନ୍ତି?
ହଁ, ସେ ଯୋଉ ଟ୍ରାକ୍ଟର ଗାଡ଼ିରେ କରୁଛନ୍ତି। ଟ୍ରାକ୍ଟର ଗାଡ଼ିରେ କରୁଛନ୍ତି । ତାପରେ ଯୋଉ ଧାନ କଟାମଛନ୍ତି ଯୋଉମାନେ ହ ବି ଖଣ୍ଡଲେ ନିନ
ହଁ, ଆଛା ଆମର ଆଉ ଦୁଇ ତିନି ଦିନ ପରେ ରୁଆ ରୁ ଷ୍ଟାର୍ଟ ହେଇଯିବ ଆରମ୍ଭ ହେଇଯିବ। ତାପରେ ରୁଆ ପରେ ଗଛ ଟିକେ ଟିକେ ବଡା ହେ ଲା ପରେ ତାପରେ ଧାନ ବଛା ବଛି ପାଇଁ ସମସ୍ତେ ଲାଗି ଲାଗିପଡ଼ିବେ ତାପରେ ଗଛକୁ ସାର ପଡ଼ିବ ତାପରେ ପୁଣି ମାନେ ଯେତେବେଳେ ଗଛ ବଡ ହେଇଯାଏ ଧାନ ଗଛ ଗୁଡା ସବୁ ପୁଣି ଯାଇକି ବଛାବୁଛି କରିସିଲା ପରେ ଏ ଧାନ ଧାନ ହେଇଗଲା ପରେ ମେସିନ ଲଗେଇ କଟା ହୁଏ କଟା ହେଇ ସାରିଲା ପରେ ମେସିନ ରେ ତ ଏବେ ସବୁ କିଛି ହେଇଯାଉଛି। ଆଗରୁ ସ୍ବାମୀମାନେ ଯୋଉ ବଳଦ ଆଉ ଯୋଉ ନଙ୍ଗଳ ଥାଏ ସେଥିରେ ସବୁ କରାଯାଏ। ହାଲୋ ଏବେ ସବୁ ତ ମିଖିଲ ହେଇଯାଉଛି। ଆପେ ଧାନ ଅମଳ କରିକି ଘରକୁ ଆଣିଥାଉ ଆଉ।
ହଁ ହଁ ନା ମୋର ଗଲା ବେଳେ ତ ଶୀତ ଦିନ ହେଇଥାଏ।
ହଁ ଶୀତ ଦିନେ ଧାନ ଅମଳ ହୁଏ। ବର୍ଷା ଦିନେ ହେଇପାରିବନି ଧାନ ବି ହେଇନଥିବ। ତାପରେ ବର୍ଷା ସବୁଆଡେ କାଦୁଅ ତାପରେ ଧାନ ଘରିକା ଶୀତ ଦିନେ ଅମଳ ହୁଏ। ଆମର ଏପଟେ ଫସଲ ବି ଭଲ ବର୍ଷୁ ବର୍ଷା ଦିନେ ସବୁ ଲାଗିଛି। କୋଡ଼ି ଭେଣ୍ଡି ଜହ୍ନି, ପୋଟଳ ବାଇଗଣ ଆଉ କଲରା ହଁ ବହୁତ ବିଭିନ୍ନ ପ୍ରକାର ପନିପରିବା ଲଗା ହେଇଛି ଆମର ଏ ପଟେ ଆଉ ଏବେ ଟିକେ ବାଇଗଣ ଗଛ ଗୁଡା ପୋକ ଲାଗି ଯାଇଛି ଯେହେତୁ ବର୍ଷା ଲାଗି ରହିଛି। ଖରା ନାହିଁ ସେଥିପାଇଁ ଗଛ ଗୁଡା ପୋକ ଲାଗି ରହିଛି ଔଷଧ ପଡୁଛି। ଫଳ ବହୁତ ବି ଫଳୁଛି ଅଧିକ। ଏ କାକୁଡି ଆଉ ଭେଣ୍ଡି ଏବେ ଟିକେ ବହୁତ ଭଲରେ ଫସଲ ହଉଛି ଏମିତି ଆଉ
ଓ ହୋ ଏପଟେ ସବୁ ପନିପରିବାରେ ଏଠି ବାଇଗଣ କିଲୋ ହେଲା ଷାଠିଏ ଟଙ୍କା କାକୁଡି ତ ମାନେ କାକୁଡିର ଉପର ଟା ପୁରା ଯେମିତି ପୁରା ବଢିଆ ସୁନ୍ଦର ଦେଖା ଦେଖା ଯିବ କିନ୍ତୁ ଭିତର ଟା ପୁରା ଫମ୍ପା। ମାନେ ମଞ୍ଜି ଟା ବି ରହିଯାଏ ଏଇ କୁଆଡେ ଏମିତି ଆଉ। ଏପଟେ ବେଶି ବର୍ଷା ହଉନି ତ ପନିପରିବା ଚାଷ
ସେପଟେ ରେଟ ବହୁତ ରହିଛି ଆଉ।
ହଁ ଆଳୁକେଜି ବି ତ ତିରିଶ ଟଙ୍କା ପିଆଜ ଏମିତ ସବୁ ରେଟ ଅଛି ବହୁତ ପ୍ରକାର ଦରଦାମ ଅଛି।
ଆମର ବର୍ଷା ଦିନେ ଆମର ବର୍ଷା ସେଦିନେ ପନିପରିବାର ମୂଲ୍ୟ ସବୁ କମ ରହିଥାଏ। ଏ ଏପଟେ ଏବେ ଆଳୁ ଅଳ୍ପ ରେଟ ଅଛି। ଆଛା ଆଉ ପିଲାବେଳ କଣ ପଠେଇଛନ୍ତି ଟିକେ ଅଛି କୁହନ୍ତୁ? ମାନ ଏଇ ଯଉ ଟାଇମରେ ଯଉ ମଜା ମସ୍ତି ଥାଏ ସାଙ୍ଗ ମାନଙ୍କ ସହ କଣ କେଉ
ହଁ ବିଦ୍ୟାଳୟରେ ତ ବହୁତ ପୁରା ପ୍ରଥମ ଠୁ ଦଶ ମା ପର୍ଯ୍ୟନ୍ତ ପୁରା କଣ ତାକୁ କୁହନ୍ତି ମାନେ ପୁରା ବହୁତ ମନେ ରଖିବା ପାଇଁ ଯେମିତି ପୁଣି ସ୍ମୃତି ଥାଏ ତ ସେଇ ସ୍ମୃତି ଆକାରରେ ହିଁ ରହିଥାଏ। ତାପରେ ବି ଯେତେ ସାଙ୍ଗସାଥି ହେଲେ ବି କଣ ଲାଗେ ସେ ସ୍କୁଲ ସେ ବିଦ୍ୟାଳୟ ସାଙ୍ଗ ସବୁଥିର ନିଆରା ନା।
ବହୁତ ବଢିଆ କଥା ଆଉ ସବୁ କଣ ସ୍ମୃତି ରଖିଛ?
ଏଇ ବିଦ୍ୟାଳୟକୁ ଯିବା ତାପରେ ବିଦ୍ୟାଳୟରେ ଯୋଉ ସାର୍ ବାଡାନ୍ତି ତାପରେ ଯୋଉ ଚିଡନ୍ତି ପାଠ ପଢିବା ପାଇଁ କି କଉ ଆମ୍ବ ଆମ୍ବ ବାରି ପାଇଁ କି ଆମ୍ବ ଚୋରି
ହଁ ବହୁତ ବଢିଆ କଥା ଛୋଟ ବେଳ ସ୍ମୃତି କଥା। ଥା କହିଲେ ଆମର ବି ସେମିତି ମନେ ପଡି ଯାଉଛି ଯେତେବେଳେ ପ୍ରଥମ ଯେତେବେ ଯେତେବେଳେ ପଢିଥିଲୁ ସେତେବେଳେ କଣ ସବୁ ହେଇଥାଏ ମନେଥାଏ କିନ୍ତୁ ଆମେ ଯଉ ଅଷ୍ଟମଠୁ ଦଶମ। ଦଶମ ପର୍ଯ୍ୟନ୍ତ ଯେଉଁ ତିନି ବର୍ଷ ବହୁତ ବହୁତ ଟାଇମ୍ ଆମେ ହସ ମଜାରେ ଲାଇଫ ଟାକୁ କଟେଇଛୁ। ଆ ସାଙ୍ଗମାନେବହୁତ ସବୁ ମିଶିକି ଯାହା କରିବୁ ସାଙ୍ଗମାନେ ସବୁ ଏକାଠି ହେଇକି। କରିବୁ ମାନେ ଗୋଟେ ଜିନିଷ ଗୋଟେ ଦିନ ମାଛ ଆଣିଥିବୁ ମାନେ ସାଙ୍ଗସାଥି ମାନେ ଖାଇବା ପାଇଁ ପୁରା ଝଗଡା ଲାଗିଯାଏ ତାପରେ ଖେଳିବା ପାଇଁ ତାପରେ ଯେତେବେଳେ ରେ ସ୍କୁଲ ଯିବାକୁ ଟାଇମ୍ ହେଇଥିବ ଲେଟରେ ଯିବୁ ସେତେବେଳେ ସାର୍ ଯଦି ଚିଡେଇ ଯଦି ଆମେ କିଛି ମାନେ ଗୋ ମିଛ କଥା କହିକି କିନ୍ତୁ କ୍ଲାସ ରୁମକୁ ଯାଇଥାଉ।ତାପରେ ଏମତି ବିଭିନ୍ନଆଡେ ପ୍ରକାର ମଜାମସ୍ତି କରିଥାଉ।
? ହଁ ସେ ସବୁ ଦିନରୁ ହଁପା ?
ପ?
ପିଲା ବେଳକୁ ଆଉ କଣ ଫେରି ଯାଇ ହବନି?
ହଁ।
ଆଉ ଆପଣଙ୍କ ବିଦ୍ୟାଳୟ କୋଉଠି ଥିଲା?
ଆମ ଗ୍ରାମରେ ବିଦ୍ୟାଳୟ ଥିଲା।ବେଶୀ ଦୂର ନୁହେଁ ପାଖାପଖି ଥିଲା।
ଓ ହୋ।
ହଁ।
ଆପଣ ସାଇକେଲ ଚଲେଇ ଶିଖିଛନ୍ତି ନା ଶିଖିନାହାନ୍ତି?
ହଁ ଶିଖିଛୁ। ଯେହେତୁ ସାଇକେଲ ଚଲେଇ ଶିଖିଛୁ ଆମେ ତ ଛୋଟ ଛୋଟବେଳେ ଚାଲି ଚାଲିକା ଯାଇଥାଉ।ତାପରେ ଏଇ ଦଶମ ପାଠ ପଢ଼ିଲା ବେଳେ ସେତେବେଳେ ସାଇ ନେଇକି ଯାଇଥାଉ ହଉଟିକେ ଦୂର ମାନେ କ୍ଲାସ ରହିନି କି ଷଷ୍ଠ ପର୍ଯ୍ୟନ୍ତ ଘର ପାଖରେ ସ୍କୁଲ ଥିଲା।ଷଷ୍ ଷ୍ଠ ଟୁ ଦଶମ ପର୍ଯ୍ୟନ୍ତ ଟିକିଏ ଦୂରରେ ରହିଲା ସ୍କୁଲ ଯେହେତୁ ଆମେ ସାଇକେଲିଂ ସେଠିକି ଯାଇଥିଲ।
ଓହୋ ହଁ ଆମେ ବି ତ ସେମିତି ନା ଆମ ଘରଠାରୁ ଟିକେ ଦୂରରେ ବିଦ୍ୟାଳୟ ଅଛି ସେ ବିଦ୍ୟାଳୟକୁୁ ଯିବା ପାଇଁ ପୁଣି ଆସିକିନା ଟିଉସନ ଯାଇକି ଆସିଲା ବେଳକୁ କ ସେଥିପାଇଁ ଆମେ ବି ସାଇକେଲ ନେଇକିନା ଯାଉ ସବୁ ସାଙ୍ଗସାଥି ହେଇକିନା ସେ ଗୋଟା ଅଲଗା ସମୟ ଥିଲା ଆଉ।
ଆଛା ବହୁତ ବଢିଆ କଥା। ହଁ ଆଉ। ଆଉ ଆଜି କଣ ସବୁ ଆଇଟମ କରାହେଇଛି ଖା
ଆଜି ଆମର ଭାତ ଆଉ ମାଂସ ତରକାରି କରାହେଇଛି ଆଉ।
ଆଛା କିଏ ବନେଇଥିଲା ତମେ ବନେଇଥିଲ?
ନା ଏଠି ଜଣେ ମୋ ସାଙ୍ଗ ଅଛନ୍ତି ସେ ବନଉଛନ୍ତି।
ଆଛା ହଉ ଆଉ।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
ଆଉ ସବୁ କଣ କଣ ଆପଣଙ୍କର ଗୋଟେ ସବୁ ଦର୍ଶନୀୟ ସ୍ଥାନ ରହିଛି?
ଆମ ବଜାର ସମ୍ବଲେଶ୍ଵରୀ ମନ୍ଦିର ଅଛି। ତାପରେ ଘଣ୍ଟେଶ୍ଵରୀ ମନ୍ଦିର ଅଛି।ହୀରାକୁଦ ଡ୍ୟାମ ଅଛି। ଆଉ ଗୁଦଗୁଦା ୱା ହଁ ଜଳପ୍ରପାତ ଅଛି।
ଆଚ୍ଛା। ଆପଣ ବୁଲିବାକୁ ଯାଇଛନ୍ତି?
ନା ଯାଇନୁ ଏବେ ଯିବୁ ଆଉ।
ଆଚ୍ଛା।
ସେଠି ବହୁତ ଟିକେ ଦୂର ହେଇଯାଉଛି ନା ତ। ସମ୍ବଲେଶ୍ୱରୀ ଦେଖିବା ପାଇଁ ହେଲେ ରାତିରେ ଯିବା ପାଇଁ ପଡିବ। ସାତଟା ପରେ ଲେଖିଲେ ଗୋଟେ ମାନେ ଭଲ ଲାଗେ। ସୁନ୍ଦର ଲାଗେ। ତାପ ଭଲ ଦେଖିଲ ଭଲ ଦିନରେ ଦେଖିଲ ମାନେ ତାର କିଛି ସେ ଇାଣିଥିଲିବ ବୋଲି ମୁଁ କିନ୍ତୁ ରାତିରେ ଦେଖଥିଲି ମା ବଢିଆ ସେ ଦେଖିବ ହଁ ମାନେ ମନ ଗୋଟେ ପବିତ୍ର ଆସଛି ଆଉ
ହଉ ମୁଁ ଏବେ ଟିକେ ରଖୁଛି ପରେ ଟିକେ କଲ କରୁଛି।
ହଁ।
ହଉ।
ଧନ୍ୟବାଦ।
ହଁ।